ହାଲୋ।
ହଁ କୁହନ୍ତୁ।
କ୍ଲିୟର ଆସୁଚି ମୋ ଭଏସ ଟା?
ହଁ ହଁ କ୍ଲିଅର ଆସୁଚି କୁହନ୍ତୁ।
ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କୋଉଠି ଅଛନ୍ତି ଆପଣ? ମୁଁ ତ ଏବେ ରାଉଲ୍କେଲାରେ ଅଛି ଘରେ ଅଛି।
ଅଫିସିରେ ଅଛି।
ଆଚ୍ଛା ଆଚ୍ଛା। ଗୋଟେ କଣ ବାହାରକୁ ଯିବେ କହୁଥିଲେ କଣ? ଆସିଲେନି ନା ନାଇଁ? କାଲି ଆସିବେ ନାଇଁ?।
କାଲି ସୋନପୁର ଯିବି ଆଉ।
ଅ ହଁ ହଁ।
ସେଇଟା ଯିବୁ ତ ସୋନପୁର ଯିବୁ। ଏଇଟା ଅଛି, ଆମର ସପ୍ତାହ ଖଣ୍ଡେ ଯିବୁ।
ସୋନପୁର୍।
ହଁ।
ସେଇଟା ବ କୁଆଡେ ସେଟା ମାନେ, ଇଏଟା କୋଉ ଡିଷ୍ଟ୍ରିକ୍ ରେ ହବ? ନା ସୋନପୁର ଗୋଟେ ଡିଷ୍ଟ୍ରିକ୍ ଅଛି ବୋଧେ। ସୁବର୍ଣ୍ଣପୁର୍ ବୋଧେ।
ଆମର ବଲାଙ୍ଗୀରି।
ହଁ, ବଲାଙ୍ଗୀର, ଅ-କଳାହାଣ୍ଡି, ବଲାଙ୍ଗୀର୍
ହଁ, ହଁ। ଆଗ ପଡିବ ଆମର ଏକରେ ଗଲେ, ରେଢା ଖୋଲ୍, ରେଢା ଖୋଲରୁ, ତାପରେ ଆସିବ ବୌଦ୍ଧ, ବୌଦ୍ଧ ସୋନ ପୁର୍
ବୋହୁତ୍ ଭଲ ଜା-ହଁ ହଁ। ସେଟା ଭବାନୀପାଟଣା ରାସ୍ତା ଟା ବୋଧେ? ଅହ, ଏଇ ଭବାନୀପଟଣା ରାସ୍ତାଟା ନାଇଁ, ସେଇଟା?
ଅ ହଁ ହଁ। କାଲି ଯାଇଥିଲି, ଆଜି ଆସିଲି ବା।
ଅ-କୋଉଠି କି, ଅ-ଭବାନୀପଟଣା? ଆଚ୍ଛା ବଲାଙ୍ଗୀର ଯାଙ୍କେ।
ସେଇ, ସୋନ୍ ପୁର୍ ବଲାଙ୍ଗୀର୍ ଯାଇଥିଲି। ଟିକେ ଆଉ ଟିକେ କାମ ପୁଣି ଅଛି ତ ତ, ଯାଇକି ସେଠି ରହିବାକୁ ପଡିବ। ଆମ ଜିନ୍ସ ପତ୍ର କିଛି ନେଇନଥିଲୁ
ଆଚ୍ଛା।
ତ, ଆସିଛୁ। ଆଜି ଫୁଣି ଭୋରୁ, ଭୋରୁ ବାହାରିବୁ ଆଉ।
ଅ, ହଁ, ହଁ, ହଁ। ତ, ବୋଧେ ତାହେଲେ ଆଉ ସେଇଠି କଣ ହୋଟେଲ ରହୁଛନ୍ତି ନା? ହଁ, ହଁ। ହୋଟେଲ୍ ରେ ରହୁଛନ୍ତି ନା କଣ କେମିତି, ମାନେ ଆଇଭି ଗେଷ୍ଟ ହାଉସ୍, ଫେଷ୍ଟ ହାଉସ୍ ରେ ରହୁଛନ୍ତି?
ନାଇଁ, ହୋଟେଲ୍ ରେ ନେଇକି, ରୁହା ହଉଛି ଆଉ।
ଆଚ୍ଛା, ଆଚ୍ଛା। ହୁଁ।
କାଲି ଗଲେ, କାଲି ତ ଗଲେ ଆଉ କିଛି କାମ କରିହବନି ଏରା ଯାହାହେଲେ, ପହଞ୍ଚିଲା ବେଳକୁ ଟାୟାର୍ଡ ଲାଗିବ।
ହୁଁ, ହୁଁ।
କାଲି ଗଲେ, ସୋନ୍ ପୁର୍ ରେ ରହିବୁ।
ଆଚ୍ଛା।
ପହର ଦିନ, ହେଠୁ ବାହାରିବୁ ବଲାଙ୍ଗୀର୍। ବଲାଙ୍ଗୀରିରେ ଅଛି ଦି ତିନି ଦିନ୍ କାମ। ସେଠୁ ସାରିକି ଯିବୁ ଆମର ଜୟପୁର୍
ଆଚ୍ଛା। ମାନେ, ଏବେ ଗୋଟେ ପୁରା ସାଉଥ୍ ଇଣ୍ଡିଆ ଟୁର୍ ଗୋଟେ ଅଛି ବୋଧେ, ଆଉ।
ହଁ, ନାଇଁ ସେଇଟା ଆମର, ରାସ୍ତା କାମ ସେକରେ ସବୁ ଚାଲିଛି ତ, ଏନୁ କାମ ସରି ଆସିଲାଣି। ଯିବାକୁ ପଡୁ
ହାଲୋ। ଭ ଭଏସ୍ କ୍ଲିୟର ଆସୁନି। ଗୋଟେ ଜାଗାରେ ଟିକେ ରହିକି କଥା ହୁଅନ୍ତୁ।
ହାଲୋ।
ମୁଁ ତ ଅଛି, ଗାଡି ଭିତରେ ବସିଛି।
ହଁ, ନାଇଁ, ନାଇଁ ମଝିରେ ଟିକେ ଉ ସା-ସାଉଣ୍ଡ ଟା ଅଲଗା ହେଇଯାଉଛି ତ।
ଅହ।
ସେଥିପାଇଁ।
ଆଉ, ଆ ସଦା।
ତାପରେ, ଆସିଲା ଦିନ ଆମର କଳାହାଣ୍ଡି ଡିଷ୍ଟ୍ରିକ୍ ରେ କାମ ଅଛି। ସେଟା ଆସିଲା ଦିନ କରିବୁ, ଆଉ। ଆଗ ପଳେଇବୁ ତ। ଉଁ।
କଳା ହାଣ୍ଡି ଡିଷ୍ଟ୍ରିକ୍ଟ କୋଉଠି ଅଛି କାମ?
କଳାହାଣ୍ଡି ପି ଆଇ ୟୁ ରେ ଅଛି।
ଆଚ୍ଛା-ଆଚ୍ଛା-ଆଚ୍ଛା-ଆଚ୍ଛା ତାମାନେ ଏଇନା ଗୋଟେ ଅଛି ବୋଧେ?
ହଁ ପୁରା ଗୋଟେ ସପ୍ତାହ ଲାଗିବ ଯିବ ତ ଆଉ‌।
ହୁଁ-ହୁଁ-ହୁଁ।
ଯିବା ପାଇଁ ଗୋଟେ ଦିନ ଆସିବା ପାଇଁ ଗୋଟେ ଦିନ, ଆଉ ମଝିରେ ଯାହା ରହିଲା କାମ ଆଉ।
ଓ-ହୋ-ହୋ।
ଏଠି ଆମର ଯିବୁ ଧର କାଲି ଯିବୁ, କାଲି ଗୋଟେ ଦିନ ମାଡ ଗଲା। ତାପରେ ସୋନପୁର୍ ରେ ଗୋଟେ ଦିନ, ବଲାଙ୍ଗୀର୍ ରେ ଦି ଦିନି।
ହୁଁ-ହୁଁ-ହୁଁ।
ସେ ହେଇଗଲା ଏକରେ ଚାରି ଦିନି ହେଇଗଲା। ପୁଣି କଳାହାଣ୍ଡିରେ ଗୋଟେ ଦିନ କାମ ସେଟି।
କେତେ କିଲୋମିଟର ହେଇଯିବ ଢେଙ୍କାନାଳ ରୁ ସେଇଟା?
ଉଁ ଏମିତି ଗଲେ ହଉଚି ଆମର ଜୟପୁର୍ ଯାକେ ହେଇଯାଉଚି ଶାତସ ଭଳିଆ ହେଇଯାଉଚି।
ହଁ-ହଁ-ହୁଁ।
କିନ୍ତୁ ଆମେ ହେକରୁ ଯାଇକି ଆସିଲା ବେଳକୁ ଆମର ଏକରେ ଦି ହଜାର ବାଇଶହ କିଲୋମିଟର ହେଇଯାଉଚି।
ଆଚ୍ଛା-ଆଚ୍ଛା।
ହଁ କାମ ପଡୁଚି ନା ଆମର, ନାଇଁ ବୁଲାବୁଲି ତ ଆମେ ହେମିତି ଅ ଫିସ୍ ଇଏରେ ଗଲେ ବୁଲାବୁଲି କିଛି ହେଇପାରୁନି।
ଅଫିସ୍ କାମରେ ବୁଲାବୁଲି
ସେଇଟା ସେ ରାସ୍ତା ଫାସ୍ତା ଦେଖିଲା ବେଳକୁ ଆମର ସବୁ ଟାଇମ୍ ପଳଉଚି।
ଓ-ହୋ-ହୋ।
ଏକରେ ଆମର ହେଇଚି ନା ଜୟପୁର ଯିବା ପାଇଁ ଯୋଉ ଟାଉନ୍ ଉପୁରକୁ ନାଇଁ, ତା ପଛୁକୁ ଗୋଟେ ଅଛି ବିଶାଖାପାଟଣା ଯାଇକି ବାହାରିବ ଯୋଉ ନୂଆ ରୋଡ୍ ଟା ତିଆରି ହେଇଚି।
ଆଜ୍ଞା-ଆଜ୍ଞା।
ହୁଁ ସେଇଟା ଆମେ ଯିବୁ ସର୍ଭେ ଇଏରେ ଯିବୁ ତ।
ଆଚ୍ଛା।
ହୁଁ ସେଇଟାକୁ ଆମର ଟିକେ ଇଏ ଆଉ। ଆଉ ସେଠୁ ତ ହେଇଗଲାଣି ବିଶାଖାପାଟଣା ଦୁଇଶହ ତିନିଶହ କିଲୋମିଟର ହେଇଯାଉଚି।
ଆଚ୍ଛା। ତ ଆପଣ କଣ ସେପଟେ ବି ଯାଇକି ଆସୁଛନ୍ତି?
କଣ କହିଲେ?
ବିଶାଖାପଟନମ୍ ବି ଯାଇି ଆସୁଛନ୍ତି ବୋଧେ?
ହଁ ସେଟା ଆମେ ବିଶାଖପାଟଣା ଯିବୁନୁ, ଅ ଧାରେ ଗୋଟେ ଜାଗାରେ ରହିଯିବୁ, ସେଇଠୁ ପୁଣି ରିଟର୍ଣ ପଳେଇ ଆସିବୁ‌। ଆଉ ସେଠୁ ହେଲା ବେଳକୁ ସଏ ଦୁଇଶହ କିଲୋମିଟର ଚାରିଶହ କିଲୋମଟର ହେଇଯାଉଚି।
ହୁଁ।
ରହିବ ସେଇଠୁ ଆହୁରି ବିଶାଖାପାଟଣା ରହିବ ଅଁ ଏଇ ଶହେ ପା ଖାପାଖି ରହିଯିବ। ଆ ସେକର ହେଲା ବେଳକୁ ତ ଆମୁକୁ ଆ। ସେଟା ହେଇଗଲା ଚାରିଶହ, ଇଏ ଛଅଶହ ଧର ସାତଶହ ଯିବୁ। ଇଏ ହେଇଗଲାଣି ତେରଶହ, ତା ବାଦେ ପୁଣି ଆହୁରି ବୁଲାବୁଲି ଅଛି। ପୁଣି ଆସିବୁ ସାତସ ଏମ୍ତି ହେଲା ଵେଳୁକୁ ହଁରା ହେଇଯାଉଚି ଦି ହଜାର ପଚିଶଶହ ପ୍ଲସ ଡେଇଁ ଯାଉଚି ଆଉ।
ତା ମାନେ ମାସରେ ଏଭଳିଆ ଗୋଟେ ଦିଟା ଟ୍ରିପ୍ ହେଇଯାଉଚି ମାନେ ଆପଣଙ୍କର ବାହାରକୁ।
ହଁ-ହଁ-ହଁ।
ଅ-ହଁ-ଭଲ-ଭଲ।
ହେ ନାଇଁ ହେରା ମୁଁ ଆକ୍ଚୁଆଲି ଚାହୁଁଚି ମୋର ମାସୁକୁ ଯଦି ଦିଟା ପଡନ୍ତା କି ଗୋ ଟେ ପଇଲେ ବି ଯବର।
ହଁ ନାଇଁ ଭଲ କ କାମ ଆଗ ମାନେ ଯୋଉଥିରେ କମେଇ ଆସୁଛି ସେଟା କାହିଁଛାଡିଏ।
ହୁଁ ନାଇ କମେ ନା ଆମର ସାରେ ଯାଉଚନ୍ତି। ତାପରେ କଅଁ ହଉଛି କହିଲେ ଆମର କିଲୋମିଟର ହେଲା ତିନି ହଜାର ଜାଗାରେ ରନିଙ୍ଗି
ଆଜ୍ଞା।
ହେଲା କିି ତା ବାଦ ଯୋଉଟା ଆମର ରନଙ୍ଗି ହବ ଅଧିକା ସେଟା ଆମକୁ କିଲୋମିଟର ହିସାବରେ ପଇସା ମିଳିବ।
ହ, ହ, ହ, ହ।
ଆମ ସ୍।
ନ ଆପଣ ଏ ଏପଟେ ଦେଖନ୍ତୁ ଯାହାହେଲେ ବି ବାଇଶିହ ତେଇଶ କିଲୋମିଟର ଏପଟେ ଆ ହେଇଯିବନି କି ଏଇ ନା ଏଇ ଉପରେ।
ହୁଁ।
ତ ବାଇଶହ ତେଇଶିଶହ ହେଇଗଲେ ଆଉ ଯେତିକି ରହିଲା ଆଉ ପାଆଁ ଶହ ଛଅଶହ ସେ ତ ସେଇ ଭିତରେ ବି ଦିଚାରି ଦିନରେ ହେଇଯିବ।
ତାପରେ କଅଁ ହଉଚି କହିଲେ ଆମର ଯଦି ଦେଖ କାଲି ମାସ ଆରମ୍ଭ
ହଁ ହଁ।
ମୁଁ ଏଇନୁ ଯିବି ଧର ସାତ ଦିନ ଧର ଏଇନୁ ଯିବି ସାତ ଦିନରେ ମୋର ଆସିଲା ବେଳକୁ ଯାହା ହେଲେ ବି ଆମେ ତ ଯେତେ ଥର ଯାଇଚୁ ଆମର କୋଉ ଥର ଦି ହଜାର ରୁ କମିନି ବରଂ ତେଇଶହ ଚବିଶ ଯାକେ ପଳେଇଚି ବରମ କମିନି କୋଉଦ୍ଦିନ।
କମିଜୀବ।
ଆଉ ଆମେ ଏମିତିରେ ଯିବୁ ମାନେଇନୁ ଧର ତେଇଶହ ଚବିଶ ହେଇଗଲା ତାପରେ ପୁଣି ଇଁ ଆସିବୁ ଆସିଲେ ତ ପୁଣି ମାସଟା ଯାକ ଗାଡି ଚାଲିବ ନା ନାଇଁ ଅଫିସିରେ।
ହଁ ହଁ ନିଶ୍ଚିତ।
ମାସ ଟା ଯାକ ଚାଲିବ ମାନେ ସିଏ ପୁଣି ଆମର ଏଇଠୁ ଢେଙ୍କାନାଳ ରୁ ଏଇ ସରି ମଙ୍ଗୁଳିରୁ ଅନୁଗୁଳ ସେଏତ ହେଇଯାଉଚି ଯିବା ଆସିବା ଆମର ଉ ଶହେ ସତୁରୀ ପାଖାପାଖି ହେଇଯାଉଚି। ଯଦି ପଅର ଡେ ଜଣେ ଯିବ ଗୋଟେ ନାଇଁ ତ ଏମିତି ଦିନେ ଦି ଦିନରେ ଥରେ ଯାଉଚନ୍ତି ପୁଣି ଏକରେ ଆମର ଡୁବରୀ ଯାଜପୁର ଡୁବୁରୀ ଚଣ୍ଡିଖୋଲ ଠୁ ଡୁବରୀ
ହଁ।
ସେଟା ଗଲାବେଳକୁ ପୁଣି ଆମର ଏକର ପୁଣି ବଢ଼ିଯାଉଚି।
ହୁଁ ହୁଁ ହୁଁ।
ଆର ତିନି ହଜାର ଖାଲି ତିନି ହଜାର କ୍ରସ ହେଇଗଲେ ସଇଲା ଆଉ କଣ ତିନି ହଜାର କ୍ରସ ହେଲେ ଆମର ସତର ଟଙ୍କା କିଲୋମିଟର।
ଚାଲିଲା ତାପରେ ଆଉ
ତାପରେ ତିନି ହଜାର ଡେଇଁଲା ମାନେ ସତର ଟଙ୍କା କିଲୋମିଟର।
ଆଜ୍ଞା ଆଜ୍ଞା। ତାପର ଯେତେ ହଁ ହଁ ହଁ ହଁ।
ସେମିତି କରିକିଣା ଜାଣିକିହେରା। ହଁ ତିନି ହଜାର ହଉଛି ଫିକ୍ସ ତିନି ହଜାର ସେ ଆମକୁ ଗୋଟେ ଲିଟର ତେଲ ଦେବେ ସେଇଥିରେ ସେ ଦଶ କିଲୋମିଟର ବୁଲିବେ। ଏସି ଲଗେଇ କି ତା ବାଦେ ତିନି ହଜାର କ୍ରସ ହେଲେ ଆମର ସତର ଟଙ୍କା ହିସାବରେ ଆମେ ନବୁ ପଇସା।
ହ ହ ହ।
ସବୁ ଏଗ୍ରିମେଣ୍ଟରେ ଇଏ ହଉଛି ନା।
ଜନସନ ହେଇଯାଉଛି ସେଗୁଡା ଆଉ
ହଁ ତା ବାଦ ତମେ ତମର ଯେତେ ଯୁଆଡେ ବୁଲୁଛ ଆମର କିଛି କହିବାର ନାହିଁ। ତିନି ହଜାର ପାର ହେଲେ ଆମେ ଆଉ ଛାଡିବୁନ ତମକୁ।
ଠିକ୍ ନାତ ତେବେ ନିଜ ପେଟକୁ ବି ଦେଖିବାକୁ ପଡିବ ନା ଆଉ
ଏପା ଆଜି ଏଇଦି ଇଁ ପଇସା ଆସିବା କଥା ଆସିଲାନି।
ହୁଁ ହୁଁ।
ଏଇ ମାସରେ ହାତରେ ଦବାକୁ ପଡିବ କିସ୍ତି ଆଉ।
ଉମେ ଗୋଟେ ଦିନ ଆଗରୁ ଆସେ ଜାଣିନକି?
ହୁଁ। ଆମର ଏଇ ଯୋଉ ଗଲା ମାସ କଥା କହୁଛି ଏଇ ମାସ ଟା ତ ଏଟା ତ ହେଲା ନୂଆ ଆରମ୍ଭ ହେଲା ଏ ଗଲା ମାସର ବିଲ ହେଟା ଆମର ପେଣ୍ଡିଙ୍ଗ ଅଛି ଆସିଲାନି ପଇସାଟା ଚାରି ଦିନ ଲାଗିବ ଆମର ଯିଏ ଆକ୍ଚୁଆଲି ଆମର ପଚିଶି ଭିତରେ ହେଇଯାଉଛି ପେମେଣ୍ଟ।
ହୁଁ ହୁଁ ହୁଁ।
ଆମର ଯିଏ ଆକାଉଣ୍ଟାଣ୍ଟ ଅଛି ସିଏ ଅବିକା ତାଙ୍କ ଦେହ ଟିକେ ଖରାପ ଅଛନ୍ତି ସିଏ ଆସି ପାରୁନାହାନ୍ତି। ବିଲଫିଲି ହେଇନି ପଡିଛି ଆଉ।
ଆଚ୍ଛା ଆଚ୍ଛା।
କିନ୍ତୁ ଏଇ ଚାରି ବର୍ଷ ହେଲା କାଇଁ ଆମର ଏତେ କଉଦିନ ଅସୁବିଧା ହେଇନଥିଲା।
ଅ ହ ଆଚ୍ଛା୍।
ତ ତାପରେ ଗଲେ ଚାରି ଚାରି ବର୍ଷ ହେଲା ଯୋଉଠି ଆମେ ଭଲରେ ପାଉଥିଲୁ ଯୋଉଠି ଆମେ ଚାରି ବର୍ଷ ହେଲା ଭଲରେ ପାଉଥିଲୁ ଆଉ ଗୋଟେ ମାସ କଣ ଆଉ ଅପେକ୍ଷା କରିବାନି?
ଅପେକ୍ଷା କରିପାରିବାନି ହଉ ଭାଇ ହଉ ଭାଇ ଟିକେ ପରେ କରୁଛିହେଲା।
ଆଜ୍ଞା।